ହାଲୋ। ହାଲୋ।
ହାଲୋ।
ହଁ ଆପଣଙ୍କୁ ମୋ କଥା ସ୍ପଷ୍ଟ ଭାବରେ ଶୁଭୁଚି।
ହଁ ହଁ ମତେ କ୍ଲିୟର ଶୁଭୁଚି।
ଆପଣ ଗୋଟେ କାମ କରନ୍ତୁ ମଝି କବାଟଟା ଦେଇଦିଅନ୍ତୁ। କାହିଁକି ନା ହଁ ଆପଣ ହଁ ଆପଣଙ୍କର ରାତିର ଖିଆ ଶଇଲାଣି?
ନା ଆମର ଖିଆ ହବ ଏବେ କାରଣ ଆମର ସେ ପୁଅ ଏପନ୍ତ ଆସିନି ଘରକୁ। ତେଣୁ ସେଇଥିପାଇଁ ଆମେ ଅପେକ୍ଷା କରିଚୁ ତାକୁ ସେ କହିଲା ଯେ ଦଶ ପନ୍ଦର ମିନିଟ ପରେ ଆସିବ ତେଣୁ ଆସିଲେ ଆମେ ଖାଇବୁ। କାରଣ ଆମେ ଥରେ ଖାଇଦେଲେ ପୁଣି ତା ପାଇଁ ଅପେକ୍ଷା କରିବାକୁ ପଡିବ ପୁଣି ବଢା ବଢି କରିବାକୁ ପଡିବ। ତେଣୁ ଆମେ ତାକୁ ଅପେକ୍ଷା କରୀଚୁ ସେଏଇ ଦଶ ପନ୍ଦର ମିନିଟ୍ ପରେ ଆସିବ। ଆସିଲେ ଆମେ ଖାଇବୁ।
ନାଇଁ ନାଇଁ ଏଇଟା ଠିକ କଥା ଯେତେ ଯାହା ହେଲେ ବି ସବୁ ଏକାଠି ମିଳି ମିଶିକି ଖାଇଲେ ଘରେ ଭଲ। ଆଉ ପୁଣି ଆ ମାନେ ଘରେ ତ କେତେବଳେ ବି କିିଏ ରୋ ହୁନାହାନ୍ତି ସମ ସେ ନିଜ ନିଜ କାମରେ ସବୁବେଳେ ବ୍ୟସ୍ତ ବୋହୁଳ ରହିଲେ ଆପଣ ମିଳିମିଶି ଏଇ ଖାଇବା ସମୟରେ ହିଁ ଟିକେ ସମୟ ମିଳୁଚି ସମସ୍ତଙ୍କୁ। ଏଇଠି କଥାବାର୍ତ୍ତା ମଜା ମସ୍ତି ହେଇକି ଖାଇଲେ ଭଲ ତ ସେଥିପାଇଁ ମାନେ ଏମିତି ମିଳିମିଶି ଖାଇଲେ ଠିକ୍ ଅଛି। ଆଉ ଆପଣ ଖରାବେଳେ ଆଜି କଣ ଖାଇଥିଲେ?
ଆଜି ତ ଆଜ୍ଞା ଗୁରୁବାର। ତାପରେ ଆଜି ହୋଉଚି ନିର୍ଜଳା ଏକାଦଶୀ। ଆଉ ତାପରେ ତେଣୁ ଏସବୁ ଦିନରେ ତ ଆଇଁଷ ଟୋଟାଲି ହୁଏନି। ତେଣୁ ଘରେ ତ ସମସ୍ତେ ପୁରା ପ୍ଲେନ ଆମର ପ୍ଲେନ୍ ଡାଲିଟେ କରିଥିଲେ। ଆଉ ସେ ଯୋଉ ମିଲମିକର। ଆଳୁ ପକେଇକି ଗୋଟେ ତକାରୀ ରାନ୍ଧିଥିଲେ ଆଉ ଶାଗ ଭଜା ହେଇଥିଲା। ଏତିକି ହେଇଥିଲା ଆମର ଆଉ
ଆଚ୍ଛା ଆଚ୍ଛା ହଁ ହଁ ଆଜି ତାହେଲେ ଆପଣ ତାହେଲେ ଏକାଦଶୀ ହେରିକା ଲୋକ ମାନନ୍ତି ଆପଣଙ୍କୁ ମୋ କଥା ଶୁଭୁନି କି?
ହଁ ଶୁଭୁଚି ଠିକ୍
ଓ ହଁ ମୁଁ ଭାବିଲି କାଳେ ଶୁଭୁଥିବ କି ନ ଶୁଭୁଥିବ ତ ହଁ ମୁଁ ଭାବିଲି କାଳେ ଶୁଭୁଥିବ କି ନ ଶୁଭୁଥିବ କାହିଁକି ନା ମୁଁ ପୁରା ଧୀରେ ଧୀରେ କଥା ହୋଉଚି ନା ଆପଣଙ୍କ ସହିତ
ନାଇଁ ନାଇଁ ମତେ ଠିକ ଶୁଭୁଚି ଆଉ ହଁ ହଁ ଶୁଭୁଚି ମତେ
ଓ ହଁ ଆପଣ ତାହେଲେ ଏକାଦଶୀ ହେରିକାକୁ ମାନନ୍ତିିତାହେଲେ ନା? ଆପଣ ତାହେଲେ ଏକାଦଶୀ ହେରିକାଙ୍କୁ ମାନନ୍ତି ତାହେଲେ?
ଶୁଣନ୍ତୁ ଆମେ ଏ ବର୍ତ୍ତମାନ ଆମର ଏଜ୍ ଅଧିକ ହେଲାଣି। ତେଣୁ ବର୍ତ୍ତମାନ ଆମର ଠାକୁରଙ୍କ ଉପରୁ ଧ୍ୟାନ ଅଧିକ ରୋହୁଚି। ହୁଁ। ତେଣୁ ସବୁ ଠାକୁର ଚାହିଁଲେ ସବୁ ପରିବର୍ତ୍ତନ ହବ। ତେଣୁ ଏକାଦଶୀ, ଗୁରୁବାର ଅମାବାସ୍ୟା, ସଂକ୍ରାନ୍ତି ଆଉ ଅନ୍ୟ ପର୍ବପର୍ବାଣୀରେ ଏ ସବୁ ଠାକୁରଙ୍କର ମାନେ ମାନିବା କଥା, ଆଇଁଷ ଫାଇଁଷ ଖାଇବା କଥା ନୁହଁ। ବୁଝିଲେ କି?
ହଁ ହଁ ମୁଁ ବୁଝିଲି। ଆଁ ଆ ହଁ ଆ ଆପଣ ସେ ଇୟରକଟ ଟାକୁ କିଛି ଏପଟ ସେପଟ କରୁନାହାନ୍ତି ତ?
ନା ନା ତ
ହଉ ତାହେଲେ। ଆଉ କଣ କହୁଥିଲି କହିଲେ ଆ ଆପଣ ଏକାଦଶୀରେ ମନ୍ଦିର ଯାଆନ୍ତି? କୋଉ ମନ୍ଦିର ଯାଆନ୍ତି?
ମୁଁ ଏକାଦଶୀରେ ଆମର ଶିବ ନଈ ଯୋଉ ଜଗନ୍ନାଥ ଆଶ୍ରମ ଯାଏ। କାଇଁ ନା ଏକାଦଶୀରେ ଅ ଆପଣ ଙ୍କୁ ଠିକ ଶୁଭୁଛି ତ? ହ୍ୟାଲୋ।
ହଁ ହଁ ମତେ ପୁରା ଭଲରେ ଶୁଭୁଛି କିଛି ଅସ, ହଁ ମତେ ପୁରା ଭଲରେ ଶୁଭୁଛି କିଛି ଅସୁବିଧା ନାହିଁ।
ଏଇ ଏକାଦଶୀ ଦିିନ ମୁଁ ଜଗନ୍ନାଥ ଆଶ୍ରମ ଆମ ଘର ପାଖରେ ଅଛି, ଅଳ୍ପ ବାଟରେ ମୁଁ ସେଇଠିକି ଯାଏ। କାଇଁନା ସେଠି ମୁଁ ସନ୍ଧ୍ୟାବେଳେ ଗଲେ ଜଗନ୍ନାଥଙ୍କର ଆଳତି କରାଯାଏ। ଜଗନ୍ନାଥ, ଲକ୍ଷ୍ମୀ, ବିମଳାଙ୍କର ଆରତି ହୁଏ। ତାପରେ ଶିବ ମନ୍ଦ ନ୍ଦିର ମଧ୍ୟ ଆଳତି କରାଯାଏ। ତାପରେ ହନୁମାନ, ଗଣେଶଙ୍କର ସେଠି ଆମେ ଦେଖି, ଆଳତି ସଇଲା ପରେ ଜଗନ୍ନା ସମ ରେ ଭାଗବତ ପାଠ କରାଯାଏ। ଭଗବତ ପାଠ ସଇଲା ପରେ, ତାପରେ ଏଇ ଏକାଦଶୀ ପ୍ରତିଦିନ ପ୍ରତି ଏକାଦଶୀ ରେ ଠାକୁର ମନ୍ଦିର ବେଢା ପରିକ୍ରମ କରନ୍ତି। ହୁଁ ଠାକୁର ମନ୍ଦିର ବେଢା ପରିକ୍ରମ କରନ୍ତି। ଘଣ୍ଟ ଫଣ୍ଟ ବାଜି ଠାକୁର ଉଁ ବୁଲନ୍ତି। ଆଉ ତାପରେ ଆଳତି ନେଇ ଆଉ ଭୋଗ ଖାଇକି ଆମେ ଘରକୁ ଆସୁ।
ଆଚ୍ଛା। ଆଚ୍ଛା। ତାହେଲେ ଭଲ ହେଲା। ଭଲ କରନ୍ତି ଆପଣ ତାହେଲେ। ସ କେତେ ଭକ୍ତ ଥାଆନ୍ତି ଜଗନ୍ନାଥ ଆଶ୍ରମରେ ଏକାଦଶୀ ଦିନ?
ଆଜି ଆଜ୍ଞା ଗୁରୁବାରେ ଏକାଦଶୀ ଟା ପଡିଛି। ଅନ୍ୟ ବାର ଥିଲେ ଅଲଗା କଥା ଆଜି ଗୁରୁବାରେ ଯେହେତୁ ଏକାଦଶୀ ପଡିଛି ଆମେ ବିଶ୍ୱାସ କରିପାରିଲୁନୁ। ଠିକି ଭାଗବତ ପଢା ଅଧା ହେଇଛି, ମାନେ କେତେ ତେଜେ ଲୋକ ଆଇଲେ ସେ ମନ୍ଦିରରେ ପ୍ରାୟ ଶହେ ଖଣ୍ଡେ ଲୋକ ହେଇଗଲେ। ଏମିତି କଣ ଏତେ ଲୋକ ପଳେଇଆଇଲେ? ନା କଣ ଏଇ ଏକାଦଶୀ ରେ ସ୍ତ୍ରୀ ଲୋକ ମାନେ ଉପବାସ କରି ନିର୍ଜଳା ଉପ ଏକାଦଶୀ ଏକା। ମାନେ ପୁରା ଜଳ ଛୁଇଁବେନି ଏକାଦଶୀଟା କରନ୍ତି ଏକା। ମାନେ ଟୋଟାଲି ପେଟକୁ କିଛି ପାଣି ବି ନେବେନି। ହୁଁ ହୁଁ, ଏବେ ବି ସୁଦ୍ଧା ଲୋକ ସେ ଓଷା ଟିକି କରୁଛନ୍ତି। ତେଣୁ ଲୋକ ସାଢେ ଆଠଟା ବେଳକୁ ଦେଖିଲା ମନ୍ଦିରେ ଶହେ ଖଣ୍ଡେ ଲୋକ ଆସିଲେ। ଯାହା ହଉ ତାପରେ ଉଁ ପ୍ରଭୁ ତ ବାହାରଲେ ମନ୍ଦିର ବେଢା ପରିକ୍ରମ କଲେ। ଆଉ ରାଧାକୃଷ୍ଣଙ୍କର ମିଳନ ସେଠି ହେଲା। ଆଉ ଉଁ ତାପରେ ଭୋଗରାଗ ଖାଇ ଆଳତି ଫାଳତି ନେଇକି ଆମେ ଆସିଲୁ ଆଉ।
ଆଚ୍ଛା ଆଚ୍ଛା ମୁଁ ବୁଝିଲି ଆଜି ଯେହେତୁ ଗୁରୁବାର ମା ଲକ୍ଷ୍ମୀଙ୍କର ବାର ତ ଆଜି ପୁଣି ସେଇ ବାରରେ ନିର୍ଜଳା ଉପ୍ ଉପବାସ ମାନେ ନିର୍ଜଳା ଏକାଦଶୀଟା ଅଛି ଆଉ ଏକାଦଶୀ ନା ମାନେ ଗାଁ ଠାରୁ ସହର ଏରିଆରେ ଲୋକ ଏତେ କରନ୍ତି ଯେ ଏତେ କରନ୍ତି ମୁଁ ବା ଏବେ ଜୟ ଜଗନ୍ନାଥ୍ ଟିଭିରେ ଦେଖୁଥିଲି ଜଗନ୍ନାଥ୍ ମନ୍ଦିରରେ ଏତେ ଭିଡ ମୁଁ ତ ଗୋଟେ ନର୍ମାଲ ଏକାଦଶୀରେ ବି ଯାଇଥିଲି ଏତେ ଭିଡ ଏତେ ଲାଇନ୍ ସବୁ ମାନେ ଏକାଦଶୀରେ ଜାଗାକୁ ଦେଖିବାକୁ ଦର୍ଶନ ପାଇଁ ଆସିଚନ୍ତି। ସତରେ ମାନେ ମୁଁ ବି ଭାବୁଥିଲି ଆଁ -ଆଁ ଏକାଦଶୀଟା ଆରମ୍ଭ କରିବି ବୋଲି। ଆପଣ ଏକାଦଶୀ କରନ୍ତି?
ଏକାଦଶୀ ଆମ ଘରେ ଆଗୁରୁ ଆମେ ପିଲାଦିନେ କିଛି ଜାଣି ପାରୁନଥିଲୁ। କିନ୍ତୁ ଏବେ ଏକାଦଶୀଟା ଆମ ଘରେ ଆଇଁଷ ବନ୍ଦ୍ କରାଯାଏ ଖାଆନ୍ତିନି କେହି। ଆଉ ମନ୍ଦିର ଫନ୍ଦିର ସେମିତି ସମୟ ପାଇଲେ ମିଳି ଯାଉ। ନହେଲେ ଏବେ ମୁଁ ଟିକେ ଭାରି ଇଚ୍ଛା କରେ ଯେ ଠାକୁରଙ୍କ ପାଖକୁ ଯିବା ପାଇଁ। ଆଉ ଏକାଦଶୀ ଫେକାଦଶୀରେ ମନ୍ଦିର ଟିକେ ବୁଲିକି ମୁଁ ଆସେ। କାରଣ ଏସବୁ ଆ ଏବେ ବୟସ ଅନୁସାରେ ଆ ମନ୍ଦିର ଗଲେ ବହୁତ୍ ଶାନ୍ତି ମିଳୁଚି। ତାପରେ ଠାକୁରଙ୍କର ଆ-ଆଶ୍ରୟ-ଆ ଆ-ଆଶୀର୍ବାଦେ ମିଳିଲେ ନିଶ୍ଚିତ ପିଲା ଛୁଆଙ୍କର ଭଲ ହବ ଆଉ ମଣିଷ ଟିକେ ଶାନ୍ତିରେ ରହିବ। ଯଦି କେଣୋସି ଅଜାଣତରେ ଆମେ ସବୁ ଭୁଲ ଭାଲ୍ କରୁଥଉ ଠାକୁର ଆମକୁ ନିଶ୍ଚିତ କ୍ଷମା କରିଦେବେ।
ହଁ ହଁ ଏଇଟା ତ ଆପଣ ପୁରା ସତକଥା କହିଲେ। ମାନେ ଠିକ କଥାଟା କହିଲେ ମାନେ ଯେ ମାନେ ଯେତେ ଯାହାହେଲେ ବି ଠାକୁରଙ୍କ ଶରଣ ଯଦି ପଶିବେ ତାହେଲେ ମାନେ କିଛି ବି ଜୀବନରେ ଦୁଃଖ ଆସିବନି। ଆଜ କାଲି ତ ଏଇଟା ହିଁ ମୁଁ ପୁରା ଶିଖିଚି ତମେ ଯେତେ ଏ ମାନେ ଗୋଟେ ହଉଚି କର୍ମ କର୍ମ ଯଦି ନ କର ତାହେଲେ ବି ଅସୁବିଧା। କର୍ମ କରିବ ଆଉ ଠାକୁରଙ୍କୁ ଡାକିବ। ଭଗବାନ୍ ଟିକେ ଖଣ୍ଡିଆଟେ ବି କରିଆକୁ ଦେବେ ନାଇଁ। ନହେଲେ ଆଜିିକାଲି ଯୋଉ ଯୁଗ ହେଲାଣି ହଉଚି ମାନେ ଏତେ ଲୋକ ନିଶୃଂସ ହେଇଗଲେଣି ଯେ କୁହନ୍ତୁନି। ମୁଁ ତ ମାନେ ଆମେ ଖାଇ ପିଇକି ଆମ ମୁଣ୍ଡରେ ଛାତ ଅଛି ଖାଇବାକୁ ତିନି ଚାରି ବକ୍ତ ମିଳୁଚି ଦିନକୁ। ରହିବାକୁ ପାଣି ମିଳୁଚି ଆଉ ଏତିକି-ଏତିକି ହେଇଗଲା ମାନେ ଭାବ କି ହଉଚି ମାନେ ଠାକୁର ତମ ଉପରେ ବହୁତ ସନ୍ତୁଷ୍ଟ ଅଛନ୍ତି ସେଥିପାଇଁ ଆପଣଙ୍କର ଏଇ ନି ତ୍ୟ ମାନେ ନୀତିଦିନିଆ ଯୋଉ ଦରକାରୀ ଜିନିଷରେ କିଛି ଅବହେଳା କରୁନାହା ନ୍ତି ଏଇୟା ଭାବିକି ମନ ବୁଝିଯିବା କଥା ନା କଣ।
ହଁ ହଁ ଆପଣ ଦେଖନ୍ତୁ ଆପଣ ଦିନ ସାରା ଯୋଉ କାମ କରିସାଇଲେ ଆପଣ ରାତିରେ ଶୋଇଲା ବେଳକୁ ଠାକୁରଙ୍କୁ ସେଇ କଥା କହିବେ ପ୍ରଭୁ ଆଜି ଦିନମାନ ଭିତେରେ ମୁଁ ଯୋଉ କର୍ମ କରିଚି ଯଦି ଭୁଲ କରିଥାଏ ମତେ କ୍ଷମା କରିଦବ। ନିଶ୍ଚିତ ଆପଣଙ୍କୁ ଠାକୁର କ୍ଷମା କରିଦେବେ। କାରଣ ଆ ତା ଏଇଟା ଗୋଟେ ଦେଖନ୍ତୁ ଆପଣ ବାଟରେ କି କଣ ଘରେ କି କୌଣସି ଜାଗାରେ ବନ୍ଧୁବାନ୍ଧବ ଘରେ ଆପଣ ଚାଲିକି ଯାଉଥିବେ। ଯଦି କାହା ଦେହରେ ଗୋ- ହା ଗୋଡ ଟିକେ ବାଜିଗଲା ଆପଣ ସାଙ୍ଗେ ସାଙ୍ଗେ ତାଙ୍କୁ ଛୁଇଁକି ବିଷ୍ଣୁ କରୁଚ ନା ନାଇଁ।
ହଁ ମୁଁ ବି ସେଇୟା ହିଁ କହିଲି ମାନେ ଏଁ ମାନେ ଉଁ ମାନେ ଦେଖନ୍ତୁ ମାନେ ଲୋକଙ୍କ ପାଖରେ ପଇସା ଧନ ସମ୍ପତ୍ତି ମାନେ ଅଛି କିନ୍ତୁ ଲୋକଙ୍କ ପାଖରେ ଶାନ୍ତି ନାହିଁ। ହେଲେ ମାନେ ଆମେ ଏତେ ଲୋକଙ୍କର ଏତେ ଆକ୍ସିଡେଣ୍ଟ ହେରିକା ହଉଛି ଭଲ ତ ତ ବି ଗାଡ଼ି ନେଇକି ଯଏ କୁଆଡେ ଗଲା ବେଳେ କି ଟିଉସନ କି କୁଆଡେ ଭାବେ କି ଯାହା ହଉଛି ହଉ। ମୋତେ ମାନେ ଟିକେ ଭଲ କର୍ମ କରିବାକୁ ସୁଯୋଗ ମିଳୁ ଯେମିତିକି ମୁଁ ଭଲରେ ବଞ୍ଚିପାରିବି। ଆଉ ମୋର କେବେବି ମୁଁ ଅତେ ଆଉ ମୋର ପରିବାର କୁ କେବେ ବି ହଉଛି। ସବୁବେଳେ ଠାକୁର ଘଣ୍ଟ ଘୋଡ଼େଇକି ରଖିଥାନ୍ତୁ ଆମର ଟିକେ ବି ଦେହ ଖରାପ ବି ନ ହେଉ ଆଉ ଆମର ହଉଛି କାହାର ମାନେ ମାନେ ବରଂ କହୁଛି ଭାତ ଆଳୁ ଚକଟା ଖାଇକି ଆମେ ରହିଯିବୁ ହେଲେ ରୋଗ ବୈରାଗ ଆମର କାହାର ବି ନ ହଉ ଆଉ ଆମର ଶାନ୍ତି ସେଥିରେ ବି ରୁହନ୍ତୁ ଝଗଡ଼ା କଳି ବି ଆମ ଘରମାନଙ୍କ ଭିତରେ ସଦସ୍ୟମାନଙ୍କ ଭିତରେ ନ ହେଉ ହଁ ମାନିଲି ପଇସା ପତ୍ର ଟିକେ ଅଭାବ ହଉଛି ହେଲେ ଏତିକି କହିବି କି ଭଗବାନ କେବେ ଅଭାବରେ ବି କିଛି ଦୁଃଖ ଦେଇନାହାନ୍ତି ଏଇଟା କିନ୍ତୁ ସତ କଥା।
ଆଜି ଆଉ ଗୋଟେ ଆଜି ମଜା କଥା ଶୁଣିବେ ମାନେ ମଜା କଥା କଣ କି ମୁଁ ଆପଣ ଘର ଟିକେ ଯାଇଥିଲି ସକାଳେ ଗଲାବେଳୁ ଆପଣ ତ ଉପର ଘରେ ରହୁଛନ୍ତି। ତଳ ଘରେ ତାଙ୍କର କଣ ଜୋର ପାଟି ମୁଣ୍ଡ ଲାଗିଥିଲେ। ଜାଣିଛନ୍ତି ପାଟି ମୁୁଣ୍ଡ ଲାଗିଥିଲେ ତାଙ୍କର ଫୋନ ଭଙ୍ଗା ଭଙ୍ଗି ସବୁ ଫୋପଡା ଫୋପଡି ହେଲେ ମୁଁ ଏତିକିବେଳେ ଆପଣଙ୍କ ସିଡିିରେ ଉପରକୁ ଉଠୁଥିଲି। ଦେଖିଲା ବେଳକୁ ତାଙ୍କର ଗୋଟେ ଫୋନ ତଳେ ପକେଇ କଚାଡି ଭାଙ୍ଗିଦେଲେ। ଆଉ ଜୋରସୋର ପାଟି ମୁୁଣ୍ଡ ଲାଗିଥିଲେ। ମୁଁ ତମ ଘରେ ପଚାରି ବୋଲି କଣ ତାଙ୍କର ପାଟି ମୁଣ୍ଡ ହୋଇଛି ତମ ଘରେ କହିଲ ଆମେ କିଛି ଜାଣିନୁ ମାନେ ତମର ତାଙ୍କର କଣ କିଛି କଥାବାର୍ତ୍ତା ଭଲ ହୁଅନ୍ତ ନିକି
ନାଇଁ ନାଇଁ ଦେଖନ୍ତୁ ଆମର ସବୁ ଭଲ କିନ୍ତୁ ଯେହେତୁ ତାଙ୍କର ପର୍ସନାଲ୍ କଥା ତ ମାନେ ଆମେ ଟିକେ ପଷିବାକୁ ଚାହୁଁନାହୁଁ ହଉ ମୁଁ ତାହେଲେ ଏବେ ରଖ ରଖୁଛି ଆପଣ ଯାଆନ୍ତୁ କଣ କରିବେ ହଉଛି ଆପଣ ଯାଆନ୍ତୁ କଣ କରିବେ ଆଉ
ହଉ ଠିକ ଅଛି ଠିକ ଅଛି